ହାଲୋ।
ହଁ ଭଲ ଅଛ, ଭଲ ଅଛ କି?
ହଁ ଭଲ।
ଓହୋ ଆଉ କଣ ଖାଇଚ?
କଣ?
କଣ ଖାଇଚ?
ପବନ।
ଓହୋ। ଆଉ କଣ କରୁଚ ଏବେ?
ମୁଁ ବର୍ତ୍ତମାନ ଟିକେ ପାଣିରେ ସୁଇମିଂ ଛ ପହଁରୁଚି।
ଓହୋ ଆଉ ତମ ଗାଁରେ କଣ ତମ ସାଙ୍ଗସାଥି ମାନଙ୍କ ସହିତ ତମେ ଏଁ ଖରାବେେଳରେ ତମ ଆମ୍ବ ଗଛ ମୂଳେରେ ଯାଇକି ବସୁନ କି?
ନା ନା ଆମେ ସିଧା ଅ ଉପର ବୋଳି ଯାଉଚୁ କ୍ରିକେଟ ଖେଳିବା ପାଇଁ।
ଓହୋ ତମର ଅ ମାନେ ଏଁ ହଁ ତମ ସାଙ୍ଗମାନଙ୍କ ନାଁ କଣ?
ଭାରି ଜାଣିଲା ବାଲା ତ।
ଓହୋ ହୋ ଥାଉ ତାହେଲେ।
ଡରି ଯାଉଚୁ କି?
ଆଉ ପଢାପଢି କେମିତି ଚାଲିଚି?
ପଢାପଢି ପୁରା ବଢିଆ।
ଭଲ ଚାଲିଚି?
ହୁଁ- ହୁଁ
ଓହୋ।
ଆଉ ଖାଇସାରିଲାଣି।
ମୁଁ ଖାଇକି ଗାଧେଇକି, ଶୋଇକି ଉଠିକି ଏଇନା କି କଥା ହଉଛି।
ଓହୋ। ଖରା ଦିନ ଛୁଟିରେ, ବହୁତ ମନେ ପଇଲା ତ ସେଥିପାଇଁ ଟିକେ ଫୋନ କରିଦେଲି ଆଉ।
ଏମିତି କଥା ତାହେଲେ।
ହଁ।
ହଁ -ହଁ
ଓହୋ।
ଆରେ ମୁଁ କଲ୍ କରିଥାନ୍ତି ପରା।
ହଁ ମୋର ଏଇଟା ସରିଲା ଲାଷ୍ଟ ତାପରେ,
ଆରେ ମୁଁ ଯେତେବେଳେ କଲ୍ କଲି ତୁ ସେତେବେଳେ କଲ କଲୁ ସେଇଥିପାଇଁ ମତେ ଗୋଟେ ସତର୍କ ହେବା ପାଇଁ ଗୋଟେ ଦେଇଦେଲା ସୂଚନା।
ଓହୋ ସେସବୁ କଥା ହଁ ପରେ ଆଲୋଚନା କରିବା। ଏବେ ଆମେ ଆଜି, କଣ? ଆମେ ଆଜି ବଜାର ଯାଇଥିଲୁ ଯେ, ପରିବା ରେଟ ପୁରା ବହୁତ ଅଧିକ। ଆଉ କଣ ତମ ଆଡେ କେମିତି କଣ?
ପ୍ରାଏତ ବଜାର ଆଡେ ଯାଏନି। ତତେ କଣ କଣ ଖାଇବା ପାଇଁ ଭଲ ଲାଗେ କହ?
ମତେ କୋଉ କୋଉ ଖାଦ୍ୟ।
ଅଖାଦ୍ୟ।
ଅଖାଦ୍ୟ ମୁଁ ଖାଏନି ମୁଁ ଖାଦ୍ୟ ଖଏ ଖାଲି ଭାତ, ଡାଲି ଭଜା ଆଳୁ ଭଜା ମୋର ଆଳୁ ବହୁତ ପସନ୍ଦ ତାପରେ, ଆଉ ମୋତେ ଖଟା ଜିନିଷ ବହୁତ ପସନ୍ଦ ମିଠା ମୋର ପସନ୍ଦ ନୁହେଁ, ମୁଁ ଖାଏ ହେଲେ ମତେ ଏତେ ଭଲ ଲାଗେନି ତାପରେ ତାପରେ ମୁଁ କଣ ମାନେ। ବୋଇତାଳୁ ଅମୃତଭଣ୍ଡା ତାପରେ କଣ ଜହ୍ନି କଲରା ଝୋ ଡଙ୍ଗ ଏସବୁ ଛାଡିକି ମାନେ ଯେତିକ ପନିପରିବା ଜିନିଷ ହଉଛି ମୁଁ ଆଉ ସବୁ ଖାଏ ତାକୁ ଛାଡକି।
ଯେତେ ମିଛ କଥା ସବୁ କହିଯା ଆଉ।
କଣ ମିଛ କଣ?
ନ ଖାଉଥିଲେ ବି ଖାଉଛି।
କହୁଛି ମୁଁ ସବୁ ପନିପରିବା ଜିନିଷକୁ ଛାଡିକି ଖାଲି ଭାତ ଆଉ ଡାଲି ଆଉ ଆଳୁ ଭଜା, ସୋୟାବିନ୍ ତରକାରୀ ମୁଁ ତ ଆମିଷ ଖାଉନି। ତାପରେ, ଆଉ ଆଉ କଣ ଆଇସ୍କ୍ରିମ ଖାଏ, ଗୁପଚୁପ ଖାଏ, ଚାଟ ଖାଏ, ଦହିବରା ଖାଏ ଆଉ ଭେଜ ବିରିୟାନୀ ବି ଖାଏ ଛତୁ ମୋର ପସନ୍ଦ ନୁହଁ। ଆଉ ପନିର ବି ପସନ୍ଦ ନୁହେଁ, ମୁଁ ଖାଏନି କେବେ ଜୀବନରେ ଆଉ କଣ ଏମିତି ସବୁ ବାହାର ଖାଦ୍ୟ ବା ଆ ବାହାର ଖାଦ୍ୟ। ନନଭେଜ ଯାହା ନନଭେଜ ଯା ମାନେ ଯୋଉଠି ପଡି ସରି ଆଇଁଷ ଯୋଉଠି ପଡ଼ିଥିବ। ତାକୁ ଛାଡ଼ିକି ମୁଁ ଆଉ ସବୁ କିଛି ଖାଏ।
ହଁ।
ହଁ।
ପ୍ରାୟ ଆଇଁଷ ଖାଉଥିଲୁ।
ଖାଉଥିଲି ଯେ ଏବେ ଛାଡି ଦେଇଚି।
ଏଇନା କହିଲୁ ମତେ ମୁଁ ଖାଉଛି।
ଏ ଅ ଭୁଲରେ ପାଟିରୁ ବାହାରି ଯାଇଥିବ।
ଆରେ ସତ କଥା କଇଲୁ ଖାଉଛୁ ନା ଖାଉନୁ?
ଛାଡି ଦେଇଛି ଖାଉନି ମୁଁ ଆଉ।
ନାଁ ନା।
କଣ ନା ନା?
ଆଇଁଷ ଖାଉଛୁ।
ଖାଉନି।
ହୁଁ।
କା କାଲି ବା ଆମ ଘର ପାଖରେ ଜଣେ ଭୋଜି ଦେଇଥିଲେ। ଚିକେନ୍ ଦେଇଥିଲେ ତା ପରେ ମୋ ମମି ଘରେ ଅଣ୍ଡା ଭଜା କରିଥିଲେ। ହେଲେ ବି ମୁଁ ଆଳୁ ଭଜା ଆଉ ପଖାଳ ଭାତ ଖାଇଲି। ସେମାନେ ଚିକେନ୍ ଭାତ ଖାଇଲେ।
ହୁଁ।
ହଁ ଖାଇବାକୁ ଇଚ୍ଛା ହଉଛି ହେଲେ ଖାଇ ପାରୁନି ଆଉ। ମୁଁ ଆଜି ଗୋଟେ ସୁନ୍ଦର କ୍ଲିପ୍ ଟେ କିଣିକି ଆଣିଛି ବଜାରରୁ ତ ମତେ ସେଇଟା ବୋହୁତ ପସନ୍ଦ ଆସିଛି।
ଓହୋ।
ହଁ। ଖରାରେ ଖରାରେ ମୁଁ ମାନେ କେମିତି ଗୋଟେ ଦେଖାଯାଉଛି ଯେ। ମୁଁ ଯାହା ଖାଇଲେ ମୋ ଦେହରେ ବି ଲାଗୁ ନି ଆଉ।
ଖାଇକି ଖାଲି ଶୋଉ।
ହଁ ଆଉ ତମେଏ କଣ ତ କହୁଥିଲ। ତମ ବିଲରେ ଖତ ଲଗେଇ ସାଇଲଣି?
ହଁ ଆମର ବିଲ ରେ ଖତ ଲଗଉଛୁ ଆଉ ତଳି ଫିଙ୍ଗୁଛୁ।
ତମେ ବା କହୁଥିଲ ସାଙ୍ଗ ହେଇକି ବିଲ ଚାଷ କରିବା ବୋଲି।
ହଁ ଆମ ତଳି ଟା ଆଉ ଟିକେ ହେଇଯାଉ ଆସି ତଳି ମାରିବୁ।
ଓହୋ ନା ନା ସେଠି ଯୋକ ଥିବେ। ମୁଁ ଯାଇ ପାରିବିନି ବିଲ ଭିତରୁକୁ। ବିଲ ବାହାରେ ଠିଆ ହେଇ କି ଯୋଉ କାମ ମୋ ଦ୍ଵାରା ସମ୍ଭବ ହେଇପାରିବ। ମୁଁ ସେ ତାକୁ ନିହାତି କରିବି। ହେଲେ ସାଙ୍ଗ ହେଇକି ମିଶିକି କରିବା ହେଲା।
ଏ ଆମ ବିଲରେ ଯୋକ ଫୋକ କିଛି ନାହାନ୍ତି ହେଲା।
ଆଉ ମାଛ ମାଛ ଥିବେ। କାଦୁଅ କା ମାଛ ଗୁରା କଣ କାମୁଡି ବେନି ମାଛ ବି କାମୁଡି ଦେବେ।
ହଁ ତତେ ଖାଇ ଦଉଛନ୍ତି ନା।
ହଁ ମାଛ ଗୁରା ଯେମିତି କାମୁଡି ଦେବେ କୁତୁ କୁତୁ ଲାଗିବ।
ମାଛ ଗୁରା କାମୁଡି ଦଉଛନ୍ତି।
ଆଉ କାଦୁଅ ହେଲେ ବି ମାନେ ଆଉ ହଁ ମାନେ କଣ ତ ବହୁତ ଖରା ହେଲାଣି ଆମ ଆଡ଼େ ଖରା ଟିକେ କମିଥିଲା ମେଘୁଆ ପାଗ ଦେଇଥିଲା ଏବେ ହେଲେ ପୁଣି ଥରେ ବହୁତ ଖରା ହେଲାଣି।
ଆମ ଇଆଡ଼େ ବି ତ ଆଉ।
ଓହୋ ଆଉ ତମ ସାଙ୍ଗ ତମ ସାଙ୍ଗ ତମର କେତେ ଜଣ ସାଙ୍ଗ?
ମୋର ହେବେ ବହୁ ଦଶ ପନ୍ଦର ଜଣ କି ବେଶୀ।
ତମ ସାଙ୍ଗ ମାନଙ୍କର ନାଁ କହିିଲ ମତେ।
କିଛି ନାହିଁ ତ?
ନାଁ
କହିବି।
ହଁ
ଭାବିବାକୁ ପଡ଼ିବ।
କମ୍ପ୍ୟୁଟର୍ କ୍ଲାସ୍ ଜଏନ୍ କଲଣି।
ନାଁ ନାଁ କରିନି।
ଅହୋ ମୁଁ ଦି ମାସ ହେଲା ଜଏନ୍ କଲେଣି ପିଜିଡିଏସ୍ ଓସିସିଆଇ କ୍ଲାସ୍ କରୁଛି। ଏ ଖରା ରେ ଆମ ଘର ପାଖରୁ ଗୋଟେ ବସ୍ ଯାଉଛି। ସେଥିରେ ଯାଉଛି ପୁଣି ସେଥିରେ ଫେରୁଛି ଆଉ ସେଥିପାଇଁ ମୋର ଦେହର ଅବସ୍ଥା ଟିକେ ଆସୁସ୍ଥ ହେଇଯାଇଛି ମୁଁଣ୍ଡ ବୁଲଉଛି।
ଉୁଁ ହୁଁ
ହଁ ମାଉସୀ କଣ କରୁଛନ୍ତି?
ଶଙ୍ଖୁଡ଼ି ଉଠଉଛନ୍ତି।
ଆଉ ମୋ
ହଁ ହଉ ଏଇଟା ସରିଯାଉ ଟିକେ ଜଲଦି ଯିବି ଟିକେ ନା
କଣ କରିବ କି?
ଦାଦାର ଝଗଡ଼ା ଲାଗିଲାଣି।
ଓହୋ ଅ ହୋଉ। ଆଉ ଆଉ କଣ କୁହ?
ଇଆ ପରେ ମୋର କରିବା।
ହଁ ହଁ ତାପରେ କଣ ତମେ କଣ ଭାବିଚ? ତମ ପଢ଼ାପଢ଼ି ବିଷୟରେ ୟାପରେ।
ପଢ଼ା ପଢ଼ି ଏମତି କିଛି ନାହିଁ ଖାଲି ଖଟି ଖାଅ ଖୁଟି ପିନ୍ଧ ଆଉ।
ଓହୋ ଗାନ୍ଧୀଜୀ
ହୁଁ
ଓହୋ ତମ ତମ ଗାଁ ଜଙ୍ଗଲ ତମ ଘରଠୁ କେତେ ଦୂର?
ଦୁଇ କିଲୋମିଟର ଭଲିଆ ହବ।
ଓହୋ ଆଉ କାଲି ବର୍ଷା ହେଇଛି ଯେ ଆଜି ତ ବହୁତ ଥଣ୍ଡା ଲାଗୁଥିବ କାଲି ମାନେ ଆଗ ଅପେକ୍ଷା?
ହୁଁ ସମୟଟି ନିକଟତର ହୋଇ ଆସିଛି।
ହ୍ୟାଲୋ।
କଲଟିକୁ କାଟିବା।